ହାଲୋ।
ହାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ହଁ ସୁଵିଲା।
କୁହନ୍ତୁ କଣ କରୁଛନ୍ତି ଖାଇଵା ପିଇବା ସାରିଲାଣି।
ହଁ ଖାଇବା ସରିଲାଣି ବାହାରେ ଟିକେ ବସିଛି ଆଉ।
ଓ ଆଚ୍ଛା ବର୍ଷା ଫର୍ଷା କମି ଯାଇଛି।
କଣ କହିଲ?
ଆଜ୍ଞା।
ବର୍ଷା ଛାଡିଗଲାଣି।
ଆଛା।
ଆପଣଙ୍କ ଆଡେ?
ହଁ ବର୍ଷା ଟିକେ ଛାଡିଛି ଗରମ ଲାଗୁଛି।
ଆମଆଡେ ଶୀତ ଲାଗୁଛି।
ବର୍ଷା ହେଲା ବେଳକୁ ଟିକେ ଥଣ୍ଡା ଲାଗୁଛି ବର୍ଷା ନହେଲେ ଗରମ ହଉଛି।
ହଁ ନାଇଁ ଆମର ଥଣ୍ଡା ଲାଗୁଛି ବା।
କଣ କହିଲେ?
ଛୋଟ ବଲ୍।
ଆମ ବଟେ ହଁ ଅଛି ବହୁତ ଜାଗା ବଟାରିକା ଅଛି। ଦିଅଁଝର ୱାଟରଫଲ୍ ତାପରେ ଅଂସୁପା। ସିଂହନାଥ ରୁଟି ବ୍ରିଜ ଆଉ ରଗଳା ଆମ ନସିଂପୁର।
ପ୍ରଗଳା ଆମ ନରସିଂହପୁର ଅଛି। ଆଉ ହଁ ଭଟାରିକା ଅଛନ୍ତି ଭଟ୍ଟାରିକା ଠାକୁରାଣୀ। ଆଉ ସିଂହନାଥ ଆଉ ଟି ବ୍ରିଜ୍ ଅଛି ଆମର।
ଆମର ବି ଗୋଟେ ବ୍ରିଜ ଅଛି। ଚାମ୍
ବହୁତ ଗୁଡ଼ା ଜାଗା ଅଛି ବୁଲିବା ପାଇଁ।
ହଉଚି।
କଣ କହିଲେ?
ସେ ସେପଟେ ଯାଇଛନ୍ତି ବିଲ।
ଆଉ ଖାଇବା ଆପଣଙ୍କ କଥା ଶୁଭୁନି?
ଆପଣଙ୍କୁ
ହ୍ୟାଲୋ।
କୂଅ ରେ ପାଡି ଯାଇଛନ୍ତି।
ହଁ ମୁଁ ଯାଇଛି ଭଟାର କା ଯାଇଛି ସିଂହନାଥ ଯାଇଛି ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ହ୍ୟାଲୋ।
ହଁ କୁହନ୍ତୁ ହେଲୋ?
ହଁ କହିଲି ଭଟାରିକା ଯାଇଛୁ ସିଂହନା ଥ ଯାଇଛୁ ଆଉ ଟି ଯୋଉ ଅଂଶୁପା ଯାଇଥିଲୁ ଆର ବର୍ଷ ଭୋଜି କରିବା ପାଇଁ। ବାସ୍ ଏତିକି ପ୍ରବଳ ଆମେ ଆଉ ସମ୍ବଲପୁର ଲାଇନ୍ ଯାଇଚି ବୁଲିବା ପାଇଁ।
ହୁଁ ସମ୍ବଲପୁର ଲାଇନ୍ ଏ ସବୁ କଣ ଅଛି।
ସେଠି ହୀରାକୁଦୁ ଆଉ ସମଲେଶ୍ୱରୀ ମନ୍ଦିର୍। ଆଉ ଉମାଧୁମା ଘଣ୍ଟେଶ୍ୱରୀ ଏସବୁ
କଣ କେମିତିଏ ଗଲେ ସେଠି ସବୁ ବୁଲିବା ପାଇଁ କଣ ଅଛି କଣ ଭଲ ଲାଗିଲା କି ନାଇଁ ସେ ଜାଗା ସ ତ ମୁଁ
ହଁ ସେଇଠି ମୋ ମାମୁଁ ଘର ଆକଚ୍ୟୁଲି ସେପଟେ। ତ ମୁଁ ଯେତେବେଳେ ଯାଏ ମାମୁ ଘରକୁ ଗୋଟେ ଗୋଟେ ଜାଗା ବୁଲିକି ପଳେଇ ଆସେ।
ଆଚ୍ଛା।
ଭଲ ଲାଗେ ବୋହୁତ ଭଲ ଲାଗେ। ଏଇ ସେଇ ବର୍ଷା ଦିନେ ଯାଇଥିଲୁ ଘଣ୍ଟେଶ୍ୱରୀ ବୋହୁ ଭଲ ଲାଗିଲା କିନ୍ତୁ ଡର ବି ଟିକେ ଲାଗିଲା। ହେଟି ପାଣି ବୋହୁତ ଥିଲା ଟିକେ ଡରି ଡର ଲାଗିଲା ନହେଲେ ବୋହୁତ ଭଲ ଲାଗିଲା।
ହୁଁ ସେ ଘଣ୍ଟେଶ୍ଵରୀ ଉମଡୁମା ଘ ଣ୍ଟଶ୍ୱରୀ, ସମେଲେଶ୍ୱରୀ।
ହଁ।
ହଁ ଆଚ୍ଛା ଜାଗା ସବୁ ଭଲ ଲାଗିଲା?
ହଁ ବୋହୁତ ଭଲ ଲାଗିଲା। ଆପଣ ଯିବେ ଦେଖିବେ ବୋହୁତ ଭଲ ଲାଗିବ।
ହୁଁ ହୁଁ ଟାଇମ୍ ତ ହୋଉଚି ଦେଖାଯାଉ କଣ ହୋଉଚି ସବୁ
ଆଉ କଣ ଖାଇଥିଲେ?
ହୋ ଖାଇ କିଛି ଖାଇନି।
ଏତେ ଲେଟ୍ ହେଲାଣି ଯେ।
ନାଇଁ ଖାଇବିନି ଇଚ୍ଛା ନାହିଁ।
ଉଁ ଆଚ୍ଛା।
ଆଜ୍ଞା।
ଆଉ ରୋଷେଇ କଣ ହେଇଥିଲା?
ରୋଷେଇ ହେଇ ଥିଲା ଭେଣ୍ଡି ଭଜା ଭେଣ୍ଡି ଆଳୁ ଭଜା ରୁଟି।
ହୁଁ ଘରେ ସମସ୍ତେ କଣ କରୁଚନ୍ତି ଶୋଇଲେଣି।
ଶୋଇନାହା ଏବେ ଜଷ୍ଟ ଖାଇବା ସରିଲା ସମସ୍ତେ ଗଲେ ଶୋଇବାକୁ।
ଆଚ୍ଛା।
ଆଜ୍ଞା।
ଆଉ ଭଲ ଅଛନ୍ତି?
ହଁ ସେଇ ବା ଭଲ ଆଉ କଣ ଜୀବନରେ ଆଉ ଭଲ ନାହିଁ ସୁଖ ଦୁଃଖ ତ ଲାଗିକି ରହିବ।
ସେଇତ ଜୀବନ ଆଉ ଜୀବନର ମାନେ ସୋଉଚି ସେଇଟା।
ହଁ ଜୀବନର ମାନେ ତ ଏଇଟା ମୋ ଦି ଭାଇ ଦେଥ୍ ହେଇଗଲା। ସେଥିପାଇଁ ଆଉ ମନ ମାଇଣ୍ଡ ଭଲ ନାହିଁ।
କଣ ହେଇଚି?
ମୁଁ କହିଲି ଭାଇ ମୋର ଡେଥ୍ ହେଇଗଲା ନା।
ଆଚ୍ଛା କଣ ହୋଉଥିଲା?
ଏଇ ନାକରେ ଗୋଟେ ମାଂସ ବଢୁଥିଲା। ଆଉ ସେ ଡକ୍ଟର ଜାଣି ପାରିଲେନି ଅନାସୋସିଆଲ୍ ଯୋଉଟାକି ଓଭର ଡୋଜ୍ ଦେଇଦେଲେ। ତା ଭିତରେ ତାକୁ ହାର୍ଟ ଚୋକ୍ ହେଇଗଲା। ଆଉ ତାପରେ ବି ଜାଣିଥିବେ ବିକାଶ ହସ ଏଟାର ସୁଣିଚନ୍ତି ଦିନେ? ହଁ ସେଇଠି ହେଇଥିଲେ ସେବି ମୁବି କେବେ ଯାଇ ଦେଖିନିକି ଶୁଣି ନଥିଲି। ଆଉ ସେଠୁ ରେଫରାଲ୍ କରି ଦେଇକି ଏଠି ମାରି ଦେଇକି ତାକୁ ସେଠି ରେଫରାଲ୍ କରିଦେଲେ କୋଉଠି ଶ୍ରୀ କୁ ହଁ ସେ ଭବନେଶ୍ୱର ରବିଟ ସିଆଡ଼େ ସେଆଡ଼େ ରେଫରାଲ୍ କରିଦେଇକି ବାଉନ ହଜାର ଟଙ୍କା ମୋ ଠୁ ମାଗି ନେଇ ଗଲେ ତାପରେ କିଛି ଟାଇମ୍ ପରେ କହିଲେକି ନାଇଁ ଭାଇ ଡେଥ୍ ହେଇଯାଇଚି ମାନେ ପଇ ଚା ଲୋଭରେ ସେ କାଜୀବନକୁବି ମାରିଦଉଚନ୍ତି କା ଜୀବନକୁବି ରଖୁଚନ୍ତି।
କଣ କରିବା ଆଜିକାଲି ମଣିଷ ପଣିଆ ଆଉ ନାହିଁ କଣ କରିବା ଆପଣ କହିଲେଣି କହିଲେ ଆପଣ କହିଲେ ମତେ ଭାରି ଡର ଲାଗିଲାଣି ମୋ ଭାଇର ସେମିତି ନାକରେ ମାଂସ ବଢ଼ୁଚି ସେଡକ୍ଟରଙ୍କୁ ଦେଖଉଚି। ଆପଣ କହିଲେ ମତେ ଡର ଲାଗିଲାଣି।
ହଁ ପରା ସିଏ ସେଇଟା ପୁରା ମାଂସ ବଢୁ ବଢୁ ସାନ ସିସି ଆଲ୍ ସବୁ ଏବେ ପ୍ରାୟ ଶୁଣିଥିବେ ସବୁ ନାକ ସବୁ କରିବାକୁ ଯାଉଚନ୍ତି ସବୁ ଏମିତି ହିଁ କରୁଚନ୍ତି। ଆନେସେସିଆଲ ଓଭର ଡୋଜ୍ ଦେଇ ଦଉଚନ୍ତି ସେ ତା ଭିତରେ ତାକୁ ସବୁ ହାଟ୍ ଚୋକ୍ ହେଇଯାଉଚି। ତାପରେବି ଦେଖନ୍ତୁ ଆଉ ଗୋଟେ କଥା କହିବାକୁ ଗଲେ ର ଦୁନିଆକୁ ଆଣିଚି ସେ ଦୁନିଆରୁ ନବବି ସେ।
ହଁବ ହଁ ଯିଏ ଯେଉଁଥିରେ ଆସିଚି ସିଏ ସେଥିରେ ଯିବ କିନ୍ତୁ ହେଲେ ବି ଏଇଟା କହିଲା ଭଳିଆ ଜା ଗୋଟେ ଜାଣି ଜାଣିକି ଗୋଟେ ଜୀବନ ନେଲା ଭଳିଆ
ଆଉ ଜାଣିଶୁଣିତ ତାଜୀବନଟା ନେଇଚନ୍ତି କଣନା ଗୋଟେ ପଇସା ଲୋଭରେ ନେଇଚନ୍ତି ବାଉନୁ ହଜାର ଟଙ୍କା ଯଦି ମାଗିଲେ ମତେ କିନ୍ତୁ ଆହୁରିବି ସୁଧେ ଦେଇପାରିଥାନ୍ତି ଲକ୍ଷେ ଟଙ୍କା ଦେଢ ଲକ୍ଷ ଟଙ୍କା ଯେତେବି ମାଗିଥିଲେ ଦେଇଥାନ୍ତି। ବାଉନୁ ହଜାର ଟଙ୍କା ଦେଇପାରିଲି ଆଉ କଣ ଦେଇପାରିନଥାନ୍ତି ସେକଥା ନାଇଁ। ପଇସାଟି ମ୍ୟାଟର କିଛି ନାହିଁ ପଇସା ଆଜି ନାହିଁ କାଲି ଆସିବ। ସେକଥା ନାହିଁ ବଟ୍ ଗୋଟେ ଜୀବନ ଟାକୁ ବଞ୍ଚେଇ ପା ରିଲେନିନା। ସେଇଟା ଇଏ ଲାଗିଲା ବହୁତ୍ ମାନେ ଗୋଟେ ଖେଳିଲେ ମୋ ସହିତ। ଅଉ ମାନେ କହିଲେକି ସେମଦ ପିଉଚି ସେଡ୍ରିଙ୍କ କରୁଚି ସେମିତି ସେମିତି ବହୁତ୍ ଖିମାଡ଼ି ଦେଲା ପରେ ବହୁତ୍ ପ୍ରକାର କଥାବାର୍ତ୍ତା କଲେ। ଆଉ ତାପରେବି ଚାହିଁଥିଲେବି ସେବି ଆଜ୍ଞା।
ମୁଁ କହିଲି ମାରି ସାରିଲା ପରେ ଏମିତିଆ କଥାବାର୍ତ୍ତା କରିବେ।
ହଁ ତାପରେ ତାକୁ ଯେତେ ଫୋନ୍ କରାହଲା ମାନେ ସେଡକ୍ଟର ପୁଣି ସେଠି ନଥିଲା ହେଟୁ ତାକୁଯେତେ ଫୋନ୍ କରାହେଲା ଆଉ ଅପଣ ଯାହା କଲେ ଭଲ କଲେ କହିଲେ ସେଟୁ ସେକଉଚନ୍ତି। ଆଉ ମୋପାଖରେ କାମ କଣ ମତେ କାଇଁ ଫୋନ୍ କରୁଚ।
ହୁଁ।
ମାନେ ଏଇଭଳିଆ ଡକ୍ଟର କଥାବାର୍ତା କଲା।
ଡକ୍ଟରଙ୍କୁ ଆମେ ସେକେଣ୍ଡ ଭଗବାନ୍ ବୋଲି ମାନୁଛୁ ଯଦି ସେମାନେ ଏମିତି କରିବା
ନାଇଁ ଡକ୍ଟର ସେକଥା ନାଇଁ ମୁଁ ନି ଜେବି ଗୋଟେ ମଡିକାଲ୍ ଷ୍ଟୁଡେଣ୍ଟ ମୁଁ ଜବ୍ କରୁଚି ସେକଥା ନାଇଁ ମୋ ସାମ୍ନା ବି ଜୀବନ ଯାଉଚି କିଏ କାହା ଜୀବନ ବଞ୍ଚୁଚି ସେକଥା ନାଇଁ ଆମେବି ତ ସବୁ ଦେଖୁଚୁ ସେ ସବୁ ଦେଖୁଚୁ ଟ୍ରଲେଟ୍ କରୁଚୁ ତାମାନେ ନୁହଁ ଯେ ପଇସା ପାଇଁ ତାର ଜୀବନଟା ନେଇଯିବା।
ସେଇ କଥା।
ଆଜି ଜୀବନ କାଲିକି ନାହିଁ ସେଟା ଠିକ୍ କଥା କିନ୍ତୁ ଆଣିଛି ବି ସେ ବୁଲେଇ ନବ ବି ସେ ତା ଉପରେ ସବୁ ସେ ଯେ ସର୍ଭ ସଭା ସିଏ। ସିଂହାସନ ଉପରେ ସିଏ ବସି କିତ ଦୁନିଆଟାକୁ ସିଏ ଚଲଉଛି ନା। ନହେଲେ ଆମେ ମାନେ ବି କେମିତି କଣ ଅ କରୁଛୁ। ତୁ ବି ସେଇଟା କଣ ଦେଖି ତାଙ୍କର ଏମିତି କଲେ ସେ ଭଗବାନ ବି ସେ ଜାଣେ ମୁଁ ତ ଜାଣିପାରିଲିନି କିଛି। ପଇସା ଲୋଭରେ କି କୋଉ ଲୋଭରେ ତ ମୁଁ କହିପାରିବିନି। ଭିତରେ ଗୋଟେ ଓଭୋରଡୋଜ୍ ଦେଇଦେଇଛନ୍ତି ଆଉ, ସେ ଛୁଆ ଆଉ ତା ଭିତରେ ତାକୁ ହାଟ୍ଚୋକ୍ ହେଇଗଲା। ତା ଭିତରେ ଏଠି ମାରିଦେଇକି ସେଠି କୁ ରେଫର୍ କରେଇ ଦେଇକି, ଜାଣିଲେ ମେଡିକାଲ୍ ଟା ବଦନାମ଼୍ ହେଇ ଯିବ। ଆଉ ତ ସେଥିପାଇଁ ସେ କଣ କଲେ ନା ରେଫେରାଲ୍ ଅଲଗା ହସ୍ପିଟାଲ୍ କୁ। ଗୋଟେ କି ଆଇଶୁ ଆଭେଲେବୁଲ୍ ବି ଗୋଟେ ମେଡିକାଲ୍ ରେ ଗୋଟେ କରିଛନ୍ତି। ଆଇ ସି ୟୁ ବି ଗୋଟେ ତିଳ ବନ ନଥିଲା ବିକାସ୍ ରେ, ଆ ସ୍ତ୍ରୀ କୁ ନବାକୁ ପଡିଲା। ହାଲୋ। ହାଲୋ।
ହଁ କଲି।
ହଁ ଯୋଉଟା କି ବିକାଶ ରେ ଆଭୂଏଲେବୁଲ୍ ନଥିଲା ତ ଶ୍ରୀ କୁ ନେବାକୁ ପଡିଲା।
ଆଛା।
ସେଥିପାଇଁ ଆଉ କଣ ଆଉ ସେଥିପାଇଁ ମନ ପାଇଁ ଅସ୍ଥିର। ଭାବି ଦେଇଥିଲି ସେବେଠାରୁ ଭଗବାନ ବୋଲି କେହି ନାହାନ୍ତି। ଭଲ ଲୋକ ଟାକୁ ହିଁ ନେଇଯାଉଛନ୍ତି। ଖରାପ ଲୋକଙ୍କୁ ହିଁ ରଖୁଛନ୍ତି। ଆକ୍ଚୁଆଲି ସେ ଛୁଆର କି କିଛି ନଥିଲା। ନା କେବେ ଜର, ଥଣ୍ଡା, କାଶ ଏସବୁ କେବେ ହେଇଛି ନା ମାନେ ସେ କେବେ ରୋଗରେ ପଡିଛି। ହଁ ଗୋଟେ ରୋଗରେ ଗୋଟେ ଛୁଆ ପଡିଛି ତା ଜୀବନ ଚାଲିଗଲା, ହ ପଛରେ ଲାଗିବୁ କି ଗୋଟେ ରୋଗରେ ପଡିକି କଷ୍ଟ ପାଉଥିଲା, ସେ ଚାଲିଗଲା ସେ ଗୋଟେ ପ୍ରକାର ହସୁ ହସି ଖେଳି ମଜା କରୁଥିବା ପିଲା ସିଏ ଆଖି ସାମ୍ନାରେ ହାଟା ଗୋଟା ଟୋକାଟା ଯିବ କଷ୍ଟ ଲାଗିବନି।
ହୁଁ, ଯାହାର ଯାଉଛି ସେ ଜାଣିବ କେତେ କଷ୍ଟ।
ସିଏ ଯାହାଉପରେ ବିତୁଥିବ ସବୁ କିଛି, ସିଏ ତ ଜାଣିଥିବ ଗୋଟେ ମା ଜାଣୁଥିବ ଗୋଟେ ବାପା ଜାଣୁଥିବ। ଗୋଟେ ଭାଉ ଭଉଣୀ ଜାଣୁଥିବ, ସେମାନେ ଜାଣୁଥିବେ ନା ତାଙ୍କ ସହିତ ବିତୁଛି ବଣ ମାନେ ଘଟୁଛି କଣ, ସେ ସବୁ ସେମାନେ ହିଁ ଜାଥିବେ। ଆଉ ଅଲଗା ମାନେ ଜାଣିପାରିବେ କି କଣ ହୋଉଛି କଣ ସେମାନେ ଖାଲି ଶାନ୍ତନା ଦେବେ, ମନକୁ ବୁଝି ଦେଇଦବେ। ଆଉ ଭିତର କଷ୍ଟଟା କଣ ସେ ନେଇପାରିବେ କି?
କଣ କରିବା? ଇଏ ତ ଜୀବନ କଣ କରିବା?
ଯିଏ ବି ନେଇଛି ସିଏ ବି କିଛି ଭାବିକି ନେଇଥିବ। ସେଥିପାଇଁ ସବୁ ତା ଉପରେ ଛାଡି ଦେଇେଛି, ଛାଡ ସିଏ ତାର ଦେଇଥିଲା ସିଏ ତାର ନେଲା। ସେ ଆମ ଛୁଆ ନୁହଁ। ଆମେ ଏମିତି ଭାବିକି ରହିଯାଉଛୁ। ଫିର୍ ବି ମନକୁ ମନେ ପଡିଲାକୁ କଷ୍ଟ ଲାଗୁଛି, ଏଇଆ ଆଉ।
କଷ୍ଟ ତ ନିହାତି ଲାଗିବ, ସେଇଟା କଣ କେବେ ଭୁଲି ହେବ କାହାକୁ।
ନାଇଁ ତା ସହିତ, ଉଁ ବିତେଇଥିବା ସବୁ କିଛି ମୁମେଣ୍ଟ, ସବୁ କିଛି ମୁଡ୍ ତ ସବୁ ମନେ ପଡେଇଲା ବେଳକୁ ଆ ଏଆଡେ ସବୁ କିଛି ନା କିଛି ହେଇଯାଉଛି। ଓକେଚନ୍ ବେଶୀ କରିକି ଓକେଚନ୍ ରେ। ଅକେ ଯେ ନବ ଡିକାରେ ସେ ସବୁ ଏ ସେ ମନ ବୁଲି ଯାଉଚି।
କଣ କରିବା ଯିଏ ଯୋଉଥିରେ ଆସୁଛନ୍ତି ସେ ଯିବେ ମୋର ବି ସେଇ ସିଚୁଏସନ୍ କିଛି ଏମିତି ଅଛି କିନ୍ତୁ କଂ କରିବା ବଞ୍ଚିବାକୁ ତ ପଡ଼ିବ।
ହଁ ଦେଖି ଚାହିଁ ଯାହା କରିବେ ସେଇଗୁଡ଼ା ଡକମେଣ୍ଟ ସେ ଯାଇଁ ଟ୍ରିଟମେଣ୍ଟ କରେଇବେ ସେଗା ଡକ୍ଟରଙ୍କ ସହିତ ଲିିଙ୍କ ଥିବା ଦରକାର ଚାରି ଲୋକଙ୍କୁ ପଚାରି ବୁଝିବେ।
କଂ କରିବା।
ହଉ ରଖୁଛି କଥା ହେଇ ବହୁତ ଭଲ ଲାଗିଲା ଆଉ କାଲି କଥା ହବା ନହେଲେ ଠିକ ଅଛି।